ହ୍ୟାଲୋ କଣ କରହୁଛୁ?
ହ ହୁଁ ବସିଛି ଛାତ ଉପରେ ଆଉ।
ହୁଁ ହୁଁ।
ଏବେ ଆଉ ଗୋଟେ ପିଲାକୁ ଲଗେଇଥିଲି ତାର ଲାଗିଲାନି କଣ ନେଟୱାର୍କ ନେଟୱାର୍କ ଇସୁ ଅଛି ବୋଲି। ମୋର ବେକାରେ ଗୋଟେ ମାନେ ଇଏ ହେଇଗଲା।
ଆଉ?
ସେଇଟା କିନ୍ତୁ ଜିରୋ ଜିରୋ ରେ ଯିବ।
ହୁଁ।
ତମେ ଖାଇସାରିଲଣି?
ହୁଁ।
କଣ କହିଲ?
ହୁଁ ଚକୁଳି ପିଠା ତକାରୀ।
ଚକୁଳି ଆଜି କଣ କି ଚକୁଳି କରିଚ ସ୍ନାନ ପୂର୍ଣ୍ଣିମା ବୋଲି।
ହୁଁ।
ଉଁ ହୁଁ।
ହେଇଥିଲା ଆଉ।
ଆଉ? ମୁଁ ଏବେ କଣ କରୁଛି କହିଲ? ହ୍ୟାଲୋ।
ହୁଁ। କଣ?
ହଁ ମୁଁ ଏବେ ଗୋଟେ ଟି ପିଉଛି ହେଲା ଟି ଟା କେମିତି ବନେଇଛି କହିବି।
କେମିତି?
ଏଇଟାର ପକେଇଛି ଅଦା ଆଉ ଗୋଲମରିଚ।
ଆଚ୍ଛା।
ଆଉ ଗୋଟେ କଣ? ଗୁଜୁରାତି ଆଉ ଆଉ ଅମୁଲ ଆଉ ପାଣି। ଆହୁହୁ ଲୁଣ ଚିନି। ଆଉ କଣ ଏତିକି ତ ଆଉ ଏଇଟାକୁ ଫାଷ୍ଟ ଏଗୁଡା ସବୁ ଛେଚିଲି ମାନେ ଅଦା ଆଉ ଗୋଲମରିଚ। ଆଉ ଗୋଟେ କଣ କହିଥିଲେ ବି ଗୁଜୁରାତି।
ହୁଁ।
ମୋ ଭାଇ ଟିନଲା ପରେ ହୁଁ ଏଇଟା ଟି ନୁହଁ ଗୋଟେ କାଢା ଟାଇପ ର ଆଉ। କାଢା ଟାଇପ ର ଖାଲି ଅମୁଲ ଟା ଆଡ କରିଦେଇଛି ଗୋଟେ ଅମୁଲ ଟା ପକେଇ ଦେଇଛି ଭୁଲ୍ ରେ। କାଢା ଟା ଏଇଟା ଥଣ୍ଡା ପାଇଁ ହଁ।
ଓହୋ ଥଣ୍ଡା ଧଇଲେ କାମ କରିବ ଆଉ।
କଣ କହିଲ?
ମୁଁଏ ଥ
ଶୁବୁନି।
ଆଉ ଥଣ୍ଡା ଧରିଥିଲେ ଛାଡ଼ିଦବ।
ହୁଁ ଏଦି ଥଣ୍ଡା ପୁରାକୁ ପଳେଇ ମାନେ ମେଡିସିନ ଖାଇବାକୁ ପଡିବନି।
ହୁଁ। ଆଉ କଣ ସବୁ ଶିକିିଛ?
ତମେ କଣସି କିଛି କୁହ ମୁଁ ତ ଏଇ ଗୋଟେ ଶିଖିଛି ଆଉ କିଛି ଶିଖିନି।
ଭାତଡାଲି ଆଉ କଣ ଶିଖିବି।
ହଉ ଭାତ ଟା କେମିତି କର କହିଲ।
ଭାତ ଚାଉଳ ଧୋଇକିନା ସେ ନିଆଛ ପାଣିରେ ଫୁଟିଲା ପରେ ପକା ହବ ଆଉ। ତାପରେ ପୁଣି ତାପରେ ସେ ଫୁଟି, ଫୁଟି, ଫୁଟି, ଫୁଟି ଚାଉଳ ଫିଟିବ ଆଉ।
କେତେ ଟାଇମ ଫୁଟିବ ଟାଇମିଙ୍ଗ୍ ଟାଇମ୍ କିଛି ଅଛି। ନା ଖାଲି ଫୁଟିବ ମାନେ ଫୁଟିଲା
ଦେଖିବା ଚିପିକିନା ଦେଖିବା ହଉଛି ନା ନାଇଁ। ଚିପି ହଉଚି ନା ନାଇଁ
ହଁ ଆମ ଆଡେ କେମିତି ଭାତ ରାନ୍ଧୁ କହିଲ ମାନେ ଆମେ ଆମେ ମାନେ ଆମ ହଷ୍ଟେଲ ପିଲା ମାନେ କେମିତି ରାନ୍ଧୁ? ଫାଷ୍ଟ ଆମେ ଭାତ ଟା ରୋଷେଇ କରୁ ହେଇଗଲା, ଭାତଟା ପାଣିରେ ପକଉ ଫୁଟିଗଲା ପରେ ତାକୁ ବାହାର କରି ରଖିଦଉ, ବାହାର କରି ମାନେ ଗ୍ୟାସ୍ ରୁ ଓହ୍ଲେଇ ଦଉ ତଳକୁ। ଖାଲି ଜଷ୍ଟ ଫୁଟିଲା ପରେ, ତାପରେ ଯାହା ତରକାରୀ ଫରକାରୀ ଯାହାବି କରୁ ତାପରେ ତା ଭିତରେ ଭିତରେ ସେ ଗରମ ପାଣି ରେ ଅଧା ଅଧା ହେଇଯାଇଥିବ।
ହୁଁ ହୁଁ।
ତାପରେ ତାକୁ ଆଉଥରେ ବସେଇଦବା ଏଇ ଜଲ୍ଦି ହେଇଯାଏ ଆଉ।
ହୁଁ, ହୁଁ।
ନାଇ କମ୍ ଗ୍ୟାସ ସରେ ଆଉ।
ହୁଁ, ହୁଁ। ଆଉ।
ଆଉ କଣ କୁହ ତମେ?
ଆଉ ବ୍ରେକ୍ ଫାଷ୍ଟରେ କଣ ଖାଇବ?
ବ୍ରେକ୍ ଫାଷ୍ଟ, ବ୍ରେକ୍ ଫାଷ୍ଟରେ ଉଁ ଏ ଫାଗୁରୁ ତ ରୋଷେଇ କରୁଥିଲି ଯୋଉ ସକାଳ ଆମର ମୋର ତୋର ଅ ମାନେମୋର ବାରରୁ ଆଠେ ଡ଼ି, ଆଠରୁ ଚାରି ଡିୟୁଟି ଅଛି ମୁଁ
ହୁଁ।
ହଷ୍ଟେଲ ଥିଲାବେଳେ ମୁଁ ନିଜେ ରୋଷେଇ କରିଥିଲି।
ହୁଁ।
ଯାହାବି ସକାଳୁ ଭାତ ଡାଲି ଯାହା ବି କିଛି କରିଥାଏ ସେଇଟା ଖାଇଦେଇକି ପଳାଏ ଆଉ ପୁଣି ଲଞ୍ଚ ସେଇଟାକୁ ବି ନେଇକି ଯାଏ। ଆଉ ଏବେ ତ ରୋଷେଇ କରୁନି ଲଞ୍ଚ ପାଇଁ ସେ ରାତିରେ ଯୋଉ ରୋଷେଇ କରୁଛି ରୁ ଟି କି ତରକାରୀ ଯା ସେଇଟା ରଖିଦଉଛି ସକାଳୁ ଖାଇକି ସେଇଟାକୁ ପଳଉଛି।
ହୁଁ କୁହ।
ଏଇଟା ତମ ବ୍ରେକଫାଷ୍ଟ। ହଁ ବନେଇବାକୁ ପଡୁନି ମାନେ ଗୋଟେ ଖାଇବାକୁ ତିରିଶ ଥର ଖାଇବାକୁ ପଡୁଛି।
ଚା
ତୁମର ସେଠି କଣ କ୍ୟାଣ୍ଟିନ ଅଛି?
ହୁଁ କ୍ୟାଣ୍ଟିନ୍ ଅଛି। ସେ ବନଉଛନ୍ତି ସକାଳୁ ପଖାଳ ପଖାଳ ଭଜା ଭଜା ବନେଇଛନ୍ତି ଆଉ।
ପଖାଳ ବି ହଉଛି ସେଠି।
ହୁଁ। ପଖାଳ ଆମେ ଖାଇବା ଲୋକ ସବୁ, ପଖାଳ ହଉଛି ଆଉ।
ଉଁ ହୁଁ, ଯାହା ହଉ ପଖାଳ ପଖାଳ କିଏ ଖାଇବକୁ ଦିଏ କ୍ୟାଣ୍ଟିନରେ।
ହୁଁ ଭାତ ହଉଛି ନା ବଳିବ।
ହଁ ରାତିଟା ଭାତ୍ ମାନେ ରାତିଟା ଭାତ ଦଉଛନ୍ତି କି।
ହୁଁ। ଭାତ ହଉଛି ଉଁ ରୁଟି ହଉଛି, ଭାତ ଅଧିକ ଟିକେ କରାହଉଛି ପହାଳ ଖାଇବେ ବୋଲି ସକାଳେ।
ହୁଁ ତଥାପି ସେଠି କେତେଟା ଭଳିଆ ପିଲା ଖାଉଛନ୍ତି?
ପିଲା ତଥାପି କୋଡିଏ ପଚିଶ ଭଳିଆ।
ଉଁ ହୁଁ, କୋଡିଏ ପଚିଶ ଜଣଙ୍କ ପାଇଁ ମାନେ ରାତିରେ ଖାଉଛନ୍ତି ସେଇ। ଧର ପଚାଶ ଜଣଙ୍କ ପାଇଁ ରନ୍ଧା ହଉଛି ନା। ଆଉ ସଖାଳୁ ପଖାଳ ସହିତ କଣ ଦିଅନ୍ତି?
ପଖାଳ ସହିତ ଭଜା ଫଜା କରନ୍ତି ଆଉ।
ଖାଲି ଭଜା ନା ଆଉ କଣ।
ଉଁ ଭଜା।
ମାନେ ବାର ନେଇକି ଅଲଗା କିଛି ହୁଏ ନା ଖାଲି ଉଁ।
ଭଜା ହୁଏ ଆଳୁ ସୀଝା ହୁଏ କେତେବେଳେ।
ଆଳୁ ସିଜା ହୁଏ ଆଳୁ ସିଜା। ମାନେ ସେଇଟା ନିଅ ପଇସା ନିଅନ୍ତୁ ନା ଏମିତି ଫ୍ରିରେ ଦିଅନ୍ତି।
ନା ନା ସେ ଦଉଛନ୍ତି।
ଫ୍ରିରେ‌ ଦିଅନ୍ତି ଆଉ ସେଇଥି ପାଇଁ। ହଁ ଆଉ ମାଛ ଚିକେନ ଏଗୁଡା କରନ୍ତି ନା କରନ୍ତିନି ସକାଳୁ।
ସେଗୁଡା ସକାଳେ ହବନି ସେଇ ଖରା ବେଳେ।
ପଖାଳ ସହିତ ଖାଲି ଶୁଖୁଆ ଆଳୁ ସିଝା ଆଉ ଭଜା। ଭଜା ମାନେ କୋଉ କୋଉ ଭଜା ହୁଏ।
ଉଁ ପରିବା ସହିତ ଆଳକୁ ପଡେ ଆଉ। ଯାହା ପରିବା ତ ଆସିଥିବ ଆଉ। ଏଇ କେବେ କଲରା ହେଲା କେବେ ପୋଟଳ ହେଲା ପୋଟଳ ଟା ଭଲ ଲାଗେ। ହଁ। ହଁ
ତୁମକୁ ଅଧିକ କୋଉ ଭଜା ଟା ଭଲ ଲାଗେ।
ପୋଟଳ ପୋଟଳ।
ପୋଟଳ।
ଉଁ।
ମୁଁ ତୁମକୁ ଚାରିଟା ପରିବା ନା କହିବି ତା ‌ଭିତରୁ ଗୋଟେ କହିବ କୋଉଟା ବେଶୀ ଭଲ ଲାଗେ।
ହୁଁ।
ଗୋଟେ ପୋଟଳ ଆଉ ଗୋଟେ କାଙ୍କ‌ କାଙ୍କଡ଼ ଜାଣିଛ ତ।
ହୁଁ।
ପୋଟଳ କାଙ୍କଡ ଆଉ ଗୋଟେ କଲର ଆଉ ଗୋଟେ। ଭେଣ୍ଡି କୋଉଟା ବେସି ଭଲ ଲାଗେ।
ପୋଟଳ‌ ଟା।
ଓ ହ।
ତୁମୁକୁ କୋଉଟା।
ଆଉ କଣ ଆଉ। ଏଇ ଚାରିଟା ଭିତରୁ ମତେ କାଙ୍କଡ଼
ହୁଁ ହୁଁ। ଏ ତରକାରୀ ଫକରି ହେଲେ ଭଲ ଲାଗେ।
କାଙ୍କଡ଼ ମତେ ସବୁଥିରେ ଭଲ ଲାଗେ ସିଝା ଦେଇଦେଲେ , ସିଝା ଭଲ ଲାଗିବନି। ପୋଟଳ ବି ଭଲ ଲାଗେ।
ହୁଁ।
ସବୁ ଭଲ ଲାଗେ। ହେଲେ ସରୁ ସାରୁ ଟାକୁ ଛାଡିକି ଆଉ ସବୁ ଭଲ ଲାଗେ। ଯେତେ ପରିବାରଅଛି ସବୁ ଗୁଡା ଭଲ ଲାଗେ, କେବଳ ସାରୁକୁ ଛିଡିକି।
ହୁଁ। ହଉ କଣ କହୁଛ?
ହଉ ଲଞ୍ଚ ରେ କଣ ଖାଇବ
ଲଞ୍ଚ ରେ ଭାତ କେତେବେଳେ ଡାଲମା। ନହେଲେ ଭାତ ଡାଲି ଅଲଗା ଟା ଭଜା ଭଜା ହେଇଥୀବେ ନହେଲେ ତରକାରୀ ଫକାରୀ ହୁଏ।
ଆଉ ବୁଧବାର ବୁଧବାର ଆଉ। ରବିବାର ଶୁକ୍ରବାର ଏଥିରୁ କଣ ଦିଅନ୍ତି?
ଗୁଧବାର ମାଛ, ଶୁକ୍ରବାର ଚିକେନ, ରବାର ଅଣ୍ଡା।
କେମିତି କରନ୍ତି?
ଖୁଆ ହେଇ କଣ ମସଲା ଫସଲା ଦେଇକି ଆଳୁ ଫାଳୁ ଦେଇ କରନ୍ତିୁ ଆଉ।
ହୁଁ।
ମୁଁ ତ କରିନି ମୁ ଜାଣି।
କେମିତି ଲାଗେ ତାମକୁ?
ହୁଁ ଭଲ ଲାଗେ।
ଶୁଖାଆ ଅଧିକ ଭଲ ଲାଗେ ନା ମାଛ ଆଧିକ ଭଲ ଲାଗେ?
ଉଁ ମାଛ।
ଚିକେନ ନା ମାଛ?
ଚିକେନ।
ଚିକେନ ନା ମଟନ୍?
ହୁଁ ଚିକେନ ଆଉ
ଓ ଚିକନ ନା ଅଣ୍ଡା?
ଚିକେନ
ଆଉ ମଟର ଅଣ୍ଡା ଭିତରୁ କୋଉଟା ଭଲ ଲାଗେ।
ମଟନ୍ ଟା।
ଆଉ ତମକୁ କଣ ଭଲ ଲାଗେ? ମଟନ।
ହଁ ମଟନ ଭଲ ଲାଗେ ଚିକେନ ବି ଭଲ ଲାଗେ। ମାଛ ଏତେ ଭଲ ଲାଗେନି। ଭଲ ଲାଗେ ଏତେ ବି ନୁହଁ।
ହୁଁ ହୁଁ। ଖାଉଥିବ ତ ଡେଲି।
ଡେଲି।
ହୁଁ।
ଡେଲି କିଏ ଖାଉଛି। ଶୁଖୁଆ, ଶୁଖୁଆ ଟୋଟାଲି ଏଠି ଏଠି କଉଠୁ ଆଣିବି
ହୁଁ।
ଏଇଠୁ ଗୋଟେ ସାଙ୍ଗ ଟେ ଅଛି କେନ୍ଦ୍ରାପଡା ସିଏ ଯେତେବେଳେ ଘରକୁ ଯାଏ ନେଇକି ଆସିଥାଏ। ନେଇକି ସିଏ କରେଇ ନେଇକି ଆ ସେତେଳେ ମୁଁ ଆଉ ସେଠିକି ହ ମାନେ ସେତେବେଳେ ହିଁ ଖାଉ। କେନ୍ଦ୍ରାପଡାର ତାଙ୍କର ନି- - ଜର ଘରେ ବୋଧେ କରନ୍ତି ନା କଣ? ଏଠି ଆଣେ କେମିତିଆ ସବୁ ମାନେ କୁମ୍ଭୀର ଭଳିଆ ଶୁକୁଆ ନେଇକି ଆସେ। ତ ଗୋଟେ ଟାଣ ଦଉ ଛିଣ୍ଡିବନି?
ତାଙ୍କ ଫାକ୍ଥିରି ଅଛି ଆଉ।
ପୁରା ଅଜବ ପ୍ରକାର ଶୁଖୁଆ ତାଙ୍କ ଆଡେ କୋଉରେ ଶୁଖୁଆ କୋଉ ମାଛର। କୋଉ ମାଛ ଶୁଖୁଆ ଖାଇଚ କେବେ?
ହୁଁ
ଫୋନ୍ କାଟି ଦେ ଆଉ ତା ବିଲେ।
କଣ ହେଲା?
ଫୋନ୍ କାଟ ଦେଉ
ହେଇଗଲା କି?
ତା ତା ତା ତା ତା।
ହଉ